ଭାଇ।
ହାଲୋ।
ହଁ ଭାଇ ବହୁତୁ ଖୁସି ଲାଗିଲା।
ଖୁସି ଲାଗିଲା ହେଇଚି।
ହଁ ଭାଇ ହେଇଚି।
ନାଁ ଆମ ଘର ପାଖକୁ ଗୋଟେ ଗୋଟେ ଆଇସ୍କ୍ରିମ୍ ବାଲା ହେଇଥିଲା ତ ଆଇସ୍କ୍ରିମ୍ ଖାଉଥୁ।
ଆଉ କଣ ଆଉ ତମ ଆଡ଼େ କାଲି ବର୍ଷା ହେଇଥିବ ତମ ଥଣ୍ଡା ପାଗ ଥଣ୍ଡା ପାଗରେ ମଜା ନେଇଯାଉଚ ଟୋଟାଲ।
ହୁଁ।
ଆଉ ଆଉ କଣ ଖିଆପିଆ ହେଇଥିଲା?
ଖିଆପିଆ କଣ ଏଇ ବସିବା କଥା ବରା ଗୁଗୁନି ଟିକେ ଖାଇଥିଲୁ। ଆଉ
ଓହୋ।
ଆ କହୁନୁ କଣ ହାଲଚାଲ କଣ ଆଜି ପାଗ କିପରି ତମ ଆଡ଼େ?
ଆମର ପାଗ ଆଜି ଥଣ୍ଡା ପାଗ କାଲି ଟିକେ ବର୍ଷା ନାଦି ଦେଇଛି ଛେଚି ଦେଇଛି କାଲି ବର୍ଷା ହଉଥିଲା ପାଣି କୋଇଲି ପଳେଇଥିଲି। ସନ୍ଧ୍ୟାଏଳେ ବରା ଫରା ବ୍ରେଚପ। ଅଣ୍ଡା ଖାଇ ଦେଇଛି ମାଡ଼ କସିକି ବର୍ଷା ଛାଡ଼ିଚି ଟଡ଼ିଛି ଏ ଶ ବଡ଼ ବଡ଼ ଯୋଉ ଟ୍ରକ ବସ ଯାଉଛି ପୁରା ସ୍ପ୍ରେ ମାରି ଦଉଛନ୍ତି ପାଣି ତାଙ୍କ ଚକା ପାଖରୁ ଆସିକି ବାଜି ଯାଉଛି ଓଃ।
ରାତି ଗୋଟେ ଦିଟା ବେଳେ ତମେ କଲ୍ କଲ ଯା ହଉ।
ଆସିଲାଏଳେ ଟିକେ ବୁଝିକି ପଳେଇ ଆସିଲୁ ସେପଟ ସାଇିଟି ଯୋଉ ଜାଣିଥିବୁ ଆଉ କଣ କହିବି ପାଣି କୋଇଲି ସାଇଟ୍ ସାଇଟ୍ ଟ୍ରୁ ଟିକେ ବୁଝିଦେଇକି ପଳେ ଆସିଲୁ।
ହଁ।
ହୁଁ ବର୍ଷା ପାଗ ନା ସବୁ ଠିବେ ଆଉ।
ନଡ଼ିଆ ଗୋଟେରେ
ଏଇଆ ହଉଚି କଟକ। ଆଉ କଣ ଖିଆ ପିଆ ତାହେଲେ ବରା ନୁହଁ ଆଉ। ପାଗଲ ତମର କେମିତି?
ପାଗ ଆମର ଏପଟେ ଟିକେ ଖରା ହଉଛି ଆଉ। ନା।
ହୁଁ-ହୁଁ କଣ ଗୋଟେ ପାଟିରେ ପୁରେଇଚ ବୋଧେ?
ଆଇସ୍କ୍ରିମ୍ ଟିକେ ଖାଉଥିଲି ଆଉ।
ଉଁ ହୁଁ ଯାହା ଆଉ ଚାଲୁ ସଂସ୍ଥା ଚାଲୁ। ରଜ ପାଇଁ ପ୍ଲାନିଂ କଣ?
ନାହିଁ।
ଚାଲୁନା ଯିବା ବ୍ରହ୍ମପୁର ବୁଲିକି ଆସିବା।
ତା ଝିଅ ଆସିନି ବୋଲି ପିଇ ହବକି? ବ୍ରହ୍ମପୁର। ବ୍ରହ୍ମପୁରରେ କଣ ଅଛି?
ବ୍ରହ୍ମପୁରରେ ସବୁ ବଡ-ବଡ ଅଛି ବଡ ମା ତାରିଣୀ ମାଙ୍କର ମନ୍ଦିର, ତାରା ତାରିଣୀ ମାଙ୍କର ମନ୍ଦିର, କାଳିଜାଇ ମନ୍ଦିର।
ଖାବେ ପଚାସ ଟଙ୍କା ଦେଲେ ମୁଁ ରିଟର୍ନ କରିପାରିବିନି ଚେଞ୍ଜ ନାହିଁ।
ଯିବା ଯଦି କୁହ ତାହେଲେ ବାହାରିକି ଯିବା ଆଜି।
ହଁ କହିବ ଯଦି ଯିବା ହୁଁ। ହଁ।
ଏବେ ବାହାରିକି ଆସ ପଳେଇବା ଟ୍ରେନ ଧରିକି ଜେନେରାଲ ରେ। ଯିବା ଟିକେ ବୁଲାବୁଲି କରିକି ଆସିଆ। ରଜ ଶୁଖିଲା ପାଗ ଆଉ ନା କଣ କହୁଛ ଚିଲିକା ହ୍ରଦ ଦେଖିଆ। ଗାଧେଇବା ଟିକେ ଲୁଣି ପାଣି ପିଇବା।
କରି କଲ୍ଟା ସରିଲେ ତାକୁ ପଠେଇଦିଅନ୍ତୁ ରେଷ୍ଟୁରାଣ୍ଟ ହଁ। ହଁ ଏଇଆ ବା ଯିବା ଯିବା ରଜଆଡେ ଯିବା ବା। କୁଆଡେ?
ଏ ରଜରେ ଯିବା ବାଇକ ଧରିକି ନୁହଁ?
ବାଇକି ଧଅ ହଁ କେତେ କିଲୋମିଟର?
ଓଡିଶା ଭଳିିଆ ହବ ଆଉ।
ଉଡେଇଲ।
ଓଡିଶା ଘର ଆଉ।
ହଁ ତାହେଲେ ଟିକେ ଟେନ୍ସନ ରିଷ୍କ୍।
ଟ୍ରେନରେ ପଳେଇଲେ ଭଲ।
ଉଁ ଲୋକ ଗାଡି ଲୁନା ନେଇକି ପଳଉଚନ୍ତି କେଦାରନାଥ।
ହଁ ବା ତମେ ଆଉ ଏଇଠି ଏତିକି ସ୍କୁଟି ନେଇକି ଯାଇପାରିବନି ଅଢେଇଶହ ଅସିବ। ଅଠରଶହ ଉଣେଇଶ କିଲୋମିଟର ଦିଇ ହଜାର କିଲୋମିଟର ପଳେଇଲେ ଏଇଠୁ ବୃନ୍ଦାବନ ହଉଛି ଅଠରଶହ କିଲୋମିଟର। ସିଏ ପଳେଇଲେ ପଳେଇଲା ବାଇଶସହ କିଲୋ ବାଇଶସହ କିଲୋମିଟର ତେଇଶଶହ କିଲୋମିଟର ପଳେଇଲା ହଉଛି ଲୁନା ନେଇକି ତମେ ଛାଡ। ସାଇକେଲ ନେଇକି ଛୁଆ ପଳଉଛନ୍ତି ଆଉ କଣ କହିମି ଛାଡ଼।
ହୁଁ।
ସାଇକଲ ମାରିକି ପଳଉଛନ୍ତି ବା।
ଉଦାହରଣ ହଁ।
ମୁଁ ଭାବୁଛି ଗୋଟେ ଗିଅର ପକା ସାଇକଲ କିଣିବି। ବାପାଙ୍କୁ କହିବି ବାପା ଦିଅ ମୁଁ ଟଙ୍କା ଲେଖିକି ଯିମି।
ଆ ହୁଁ।
ଟଙ୍କା ଟେ ଲେଖି ଫାଷ୍ଟ ପୁରୀ ଜିମି ତାପରେ ପୁରୀରୁ ଜିମି ପୁରୀ ରହୁଛି। ସେ କେଦାରନା କେଦାରନାଥ। ନା ପାଞ୍ଚ ଟଙ୍କା ଲେଖିବିନ ଟଙ୍କାଟେ ଲେଖିବି।
ହୁଁ। ଆଉ କାଲି ତ ରଜ ରଜରେ କଣ ହବ କାଲି?
କିଛି ନାହିଁ ବା ଭାଇ କିଛି ନାହିଁ ସତରେ ପିଠାପଣା ମୁଁ କିଛି ଖାଏନି ମୋର ଚକୁଳି ହେଲେ ଭାଇ ମୁଁ ଶାନ୍ତି।
ଚକୁଳି ଛେନା
ନା ଶ୍ମେ ଭଗବାନ ରଜ ଭଳିଆ ଦିନରେ କାଲି ମାଦ ଗଦ ହଁ, ହ ଚିକେନକୁ ଆଉ କିଏ ପଚାରେ।
କରାଇ
ଆମର ଗୋଟେ ନୂଆ ଫରାରୀ ଆସି
ଫତାରି ହୁଁ ଯା ହଉ।
ନା ପାଲ ଘୋଡେଇକି ରଖୁଛି।
ପାଲ ଘୋଡେଇକି ପା ଆଇଲି।
ହଁ ଭାଇ କଅଁ କଇବି ଖରା ହଉଚି।
ର ଆିଲୁନ
ନା ରୋଲସ ବାସ ଇଚ୍ଛା ନାହି।
ହୁଁ।
ଖରା ଟା ଯେମିତି ଆଉ ଅରୋହିତପା ଟା କଣ ସେମିତି।
ହ ଟିକେ ଉଚ୍ଚା ଦେଇକି ଆଣିବ ତ?
ଆଁ ହଁ ଯେ ଗାଡି ତ ତ ଗାଡି ତ ତ ଗାଡି ତ ତଳୁଆ ଉଞ୍ଚା ଦେଖିଲେ କଣ ହବ ରାସ୍ତା ଗୋଟେ ଭାବୁଡ଼ି। ତିଆରି କରିମି ଖାଲି କୁଆଖିଆକୁ ଯିବା ପାଇଁ କୁଆଖିଆକୁ ଆଉ ପାଟ ଆଡେ ଯିବା ପାଇଁ ଗୋଟେ ବନେଇନି ସକାଳୁ ଟିକେ ଝାଡା ଗଲା ବେଳକୁ।
ହ ହଁ।
ଅବସ୍ୟ ଲାଟିନ ଅଛି ଯିବାର ନାହିଁ ତଥାପି ସନ୍ଧ୍ୟାବେଳେ ବସିବା ପାଇଁ ବୁଲିବା ପାଇଁ ତାଙ୍କ ଆଡ଼େ ଗଲେ ମତେ ତାହା ହେଉଛି ଅନାନ।
ଦୋକାନ ଖାଇଲି
ହଁ କଂକ୍ରିଟ ବାଲି ବାଲାକୁ କହିଦେଇଚି କାଲି ଆଡକୁ ଆସିକି ପକେଇବେ।
ଏ କେତେ ଟଙ୍କାର ପ୍ରୋଜେକ୍ଟ ହେଲା।
ପ୍ରୋଜେକ୍ଟ କଣ ନିଜର ବା ଆଉ ପ୍ରୋଜେକ୍ଟ ଆଉ କଣ।
ସେଇ କେତେ ଟଙ୍କା ନାଗି ପୁରା ହିସାବ ଧରିଚୁ।
ଆ ତ ଦେଖା କେତେ କଅଁ ହଉଚି ଏଭଡ଼ା କଣ କହିହବ କେତେବେଳେ କଣ ମୁଣ୍ଡକୁ ଉଠିବ ପୁଣି ହବ ବୁଝିଲ ଏଭଡ଼ା କହିହବ କଣ ହବ କଣ ନାହିଁ ଦେଖିଆ କଆଁ ହଉଚି କେତେ ବାଟ ଚାଲୁଛେ। ଏଇଠୁ ନଲ୍ ତମ ଘର ପର୍ଯ୍ୟନ୍ତ ଯଦି ହବ ହରିପୁ ଜାଗା ଉପୁରକୁ ସେଠିକି ଯଦି ହବ ଗୋଟେ ରାସ୍ତା ବନେଇଦବା।
ହଁ ହଁ ଆମ ଘର ତମ ଘର ଯିବା ଆସିବା କରିବା ପାଇଁ। ହୋଇ ଲାଇଟ୍ରେ ମାଇ ଲାଇଟ
ହୁଁ ଗୋଟେ ଫ୍ଲାଇଟ ଫ୍ଲାଇଟ ଦେଖୁନ ଭାଇ କିଣିବା ମିଶିକି ଇନଭେଷ୍ଟ କରିବ। ଫ୍ଲାଇଟଗୋଟେ ଚାରି କୋଟି ଭଳିଆ ପଡିିବ। ନା ଦୁଇଶହ କୋଟି ମୁଁ କୋଉଚି ଚାରି କୋଟି ଦୁଇଶହ କୋଟି। ତମେ ସହେ ଦିଅ ମୁଁ ସହେ ଦଉଚି ନା କଣ କହୁଛ।
ମୁଁଦେଢ ଶହ ଦେଇଦଉଚି ଆମ ଘର ପାଖର ଖିଆ ହବ।
ହେଲା ଏଇ ଗୋଟେ କଥା ଆଉ କଣ ମୁଁ ଫରାରୀରେ ଯିମି ସେଇଠି ବସିକି ପଳେଇବା ଆଉ ଦି ଜଣ ମିଶି
କେତେବେଳେ ଗଲ କେତେବେଳେ ଗଡିଗଲ।
ଓ ଯାଉଚି ଓ ମୋ ଘର ଛାତ ଉପର ଦେଇକି ଯିବା ହେଲା।
ଓମ୍ ହର ଛାତଉପର ଦେଇକି ଯିବା ହେଟିଫଟୋ ଉଠେଇକି ଯିବା ସେଲ୍ଫି ଗୋଟେ ନେଇକି ପକେଇଦବା।
ଉପରକୁ ଗୋଟେ ମାରିନି ଫଟୋ ତାକୁ ହ୍ଵାଟସପ୍ କରମି।
ଆଂ, ହ।
ଭାଇ ଟିକେ ଦେଖୁ ଭାଇଛାତ ଉପରେ ଛିଡା ହେଇକି ଉପରକୁ ଅନେଇବ ଆମେ ତଳକୁ ଅନେଇବା।
ହଁ ନାଇ ଟିକେ ହେଇଛି ଦଶରା ହଁ ହବ।
ହଉ ହୋ। କଣ କହିବା ମାନେ ଏପଟେ ପବନ ଟୋଟାଲି ନାହିଁ, ମାନେ କଣ କହନି ପତର ଟିକେ ବି ଭଲ ହଉନି କିନ୍ତୁ ପବନ ଭାରି ଜୋର୍ ହଉଚି।
ହଉ ଯାହା ହଉ ସବ ବଢିଆ ଜାଗାରେ ରହିଚ।
ହଁ ଆମର ବି।
ହେ
ପବନ ବହୁତ ଜୋର ହଉଛି ନୁହଁ, ଖରା ଦିନ ତାତି ପବନ ଟା ବାଡଉଛି।
ଆଉ ବାଡଉଛି ମାନେ ଶୀତ କରୁଛିବା।
ହଁ ଦିହ ପୁରା ଟୋଟାଲ ଶୀତେଇ ଯାଉଛି।
ଆଁ।
ଆଉ କଣ ଖାଇିବା ଅଛି ଖରା ବେଳେ?
ଆଜି ଟିକେ ମାଛ ଆଣିଥିଲୁ। ହଁ ଶନିବାରେ ଆମର ମା ବା କେହି ଖାଆନ୍ତିନି କେ ଆମେ ଟିକେ ଭାଇ ଭାଇ ଆଇଛନ୍ତି। ଆଉ ସାଧା କଣ ଖାଇବ ଦେ ମାଛ ଟିକେ ଆଣିକି ଖାଇଦିଅ ଆଇଁଷ କଲି ଟେନସନ ନାଇଁ ଭାତ ଆଇଁଷଟେ କରିଦେଲେ ସଇଲା, ସାଧା କଲେ ଡାଲି କର ଇଏ କର।
ଆଜି ଟିକେ କଇଁଚ ଆଜି ଟିକେ କାଇଁଚ ଝୋଳ ହେଇଛି।
କଇଁଚ ଝୋଳ ସେ ତ ପୁରା ଖାସି ବାଗିଆ ଖାସି ମାଂସ ବାଗିଆ ଲାଗିବ।
ହଁବା ସେ ଗୋଟେ ଦିଅଳ ପକେଇଥିଲୁ ବୁଝିଲ ନା। ଖରାଦିନ ଅବଶ୍ୟ ପାଣି ଶୁଖି ଯାଇଛି।
ହୁଁ।
ଗାଡିଆ କୁଡା ହଉ ଥଲା।
ଆମେ କାଲି ଗୋଟେ ଭାବୁଛୁ କୁମ୍ଭୀର ଧରତିନୁ ତାକୁ ରଖିଛୁ। ଆଉ ଖାଇଥାନ୍ତୁ ତାକୁ, ନା ଶଙ୍କରା କୁମ୍ଭୀର।
ଉଁ ହୁଁ ଆମ ଏଇପଟ ପ କୋନା ନଈଦା ଗୋଟେ ବୁଲୁଛି ତାକୁ ହେଲେ ଧରି ନେଇ ଖାଇ ଦିଅନ୍ତ ଖୁସି ଲାଗନ୍ତା।
ହଁ ସେ ହାବୁଡରେ ପଇଲେ ନହେଲେ ଆମକୁ କଲ୍ କରିବେ ଯେତେବେଳେ ଉଠେଇଥିବ ଆମ ଛୁଆ ଯିବେ ଧରିକ ଖାଇଦେବେ।
ଆମ ଛୁଆ ଯାଇଥିଲେ ନଈକି ଗାଧେଇବାକୁ ଦେଖିଲେ ତ?
ହଁ।
ଇଟା ଫୋପାଡିକି ଗୋଟେକୁ ମାରିଦେଲେ ଛୋଟିଆ ଛୁଆଟା ଉ।
ହା।
ଇଟା ଫୋପାଡିକି ମାରିଦେବେ ଫାଳିକିଆ ଆଉ ସେମତି ଏଟାକୁ ଯଦି ତମେ ଧରି ନେଇଯା ତ ଭଲ ହୁଅନ୍ତା ଏଟା ବୁଢା ଅଛି ନା ଟିକେ।
ନାଇଁ ବୁଢା ହେଲେ ଟିକେ ଭଲ ଲାଗିବନି ଟିକେ କଅଁଳିଆ ହେଲେ।
ଉଁ ହୁଁ ହୁଁ। ନା ଆମର ଆଜି ଟିକେ କଇଁଚ ଝୋଳଟା ଆଜି ଗାଡିଆ ଟା କୋଳା ହେଇଥିଲା କାଲି ବାର ଥିଲା ବୁଝିଲା। କାଲି ମାଛ ବାଛ ହେଇଯାଇଥିଲା।
କାଲି ଶୁକ୍ରବାର ଥିଲା।
ହଁ କାଲି ମାଛ ଚିକେନ ଦିଟା ଯାକ ହେଇଥିଲା, କାଲି ଗାଡିଆ ଟା ଗୋଳା ହେଇଥିଲା ନା।
ହୁଁ।
ବାର ଥିଲା ଆଉ ରଜ ପାଗ ହେଇଚି। ସେଆକୁ ଗୋଳେଇ ଦେଇଥିବେ କାରଣ ରଜଟା ପଡଛି ନା ରବାରେ ଗୋଟେ ବାର ଅଛି ଥିପାଇଁ ଗାଡିଆଟା ଗୋଳେଇ ଦେଇଥିଲେ ଦେଖିକି ଶୁକ୍ରବାରିଆ।
ହଁ ହଁ।
ତା ପୂର୍ବ ଟିକେ ଖାଇବେ ସବୁ ଆସିବେ ଘରକୁ ନା ଆଉ। ଭାଇ ଘାଟ ପକେଇଦେଲେ ତାର ଗାଁ ଗାଳିଆ ଟା ଆଉ ମାଛ ଭଲା ଧରିଦେଲା ଆଉ। ସେ ଦିଟା ତିନିଟା କଇଁଛ ଧରା ପଡିିଗଲେ ବଡ ବଡ।
ତାକୁ କୋଡିଏ ଟଙ୍କା ଟା ଫୋନ ପେ କରଦବ ଅଜିତ୍ ନାୟକ ମୋର ଅଜିତ୍ ନାୟକ ଅଜିତ୍ ନାୟକ। ହଉ ହଁ ହଁ।
ସେୟାକୁ ଦିଟା ତିନିଟା କଇଁଛ ପଡିଗଲେ ଜାଲରେ।
ହୁଁ।
ପାଣି କମି ଯାଇଛି ଦିଟା ତିନିଟା କଇଁଛ ପଡିଗଲେ ଆଉ ବଡ ବଡ। କଇଁଛ ଆମର ଗୋଟେ କଇଁଛ ରଖି ଦେଇଥିଲେ କାଲି କି କାଲି ମାଛ ଚିକେନ ହେଲା ଆଉ କଲେନି।
ହୁଁ ଯାହା ହଉ।
ଆଜି ଟୋଟାଲି ଝୋଳ ଆଉ ଗଡିବ ଆଉ।
କି ଏ ରକ୍ତ ରା କିନ୍ତୁ ଅଧିକ ବାହାରିଲା।
ହୁଁ।
କଇଁଛ ଅତଗା ମାନେ ମୁଁ ଦେଖିଲି ଟୋଟାଲି ପୁରା ନାଲି।
ମାନେ ପୁରା ଉଁ ନାଲି ମାନେ ଅଲଗା ପ୍ରକାର। କହିବ ବି ଅଳତା ଅଳତା ଠାରୁ ବି ଅଧିକ ପୁରା ଗାଢ଼।
ହଁ। ଖା ହଁ ହଁ ହଁ କଇଁଛ ମୁଁ ଖାଇଚି।
ଭଲ ଲାଗେନି।
ଭଲ ଭାବରେ କଇଁଛ ପୁରା ମାଂସ ପୁରା ସ ଅତି ସ୍ୱାଦିଷ୍ଟ।
ମୁଁ ଖାଇନି କେବେ ଆଜି ଫାର୍ଷ୍ଟ ଟାଇମ ଖାଇନି।
ଫାର୍ଷ୍ଟ ଟାଇମ ଖାଉଛୁ। ଏ ଆମ ଉଁ ଆମର ଏ ନୀତି ଦିନିଆ କଥା।
ହୁଁ ହୁଁ।
ହୁଁ।
ନା ମ କାଲି ଧରା ପଡ଼ିଲା ତ ଆଜି ରଖିଛୁ ଭାଇ ହେରିକା ସବୁ ଆସିଲେ ତ କାଲି ଭାଇ ଆସିଲା ତ ଭୁବନେଶ୍ୱରରୁ ଆଉ ସେୟାକୁ ଅ ଆଜି ଟିକେ ଖିଆ ହବ ଆଉ।
ଯା।
ରଖା ହେଇଥିଲା ଆଉ କାଲି ହେଲା ମାଛ ଚିକେନେ ଆଉ ସେୟାକୁ ଆଜି ର-ରଖିଥିଲୁ ଆଜି ଖାଇଲୁ। ବଡ କଇଁଛ ଟେ ହବ ଟିକେ ଟିକେ ଚାଖିଦବା କଥା ଭଲ
ହୁଁ।
ହୁଁ କାଲି କି ରଖାହେଇଛି ଗୋଟେ ହରିଣ ଅର୍ଡର କରାହେଇଛି।
ହରିଣ।
ହୁଁ।
କ ବଲଗା ହରିଣ। ହ
ହରିଣ ମାଂସ ଟା ଟିକେ ମାନେ ହରିଣ ଟା ରୋଷେଇ କଲା ବେଳେ ଟିକେ ଅଧିକ ସ୍ମେଲ ହୁଏ। ଫାଙ୍କା ମାନେ ଚାରିଆଡେ ବାସିବ କବାଟ ଝରକା ବନ୍ଦ କରିକି କବାଟ ଝର କା ବନ୍ଦ କରିକି ଟିକେ ରୋଷେଇ କରିବାକୁ ପଡିବ ଆଉ ଭାବୁଛି ଲାଟିନୀ ଘରକୁ ନେଇଯିମି।
ହଁ ଆଉ ଠୁ ବ ଅତି ସୁନ୍ଦର।
ହଁ ସେଠି ବାସ୍ନା ଟା ଯେତେ ଉପରକୁ ଗଲେ ବି ବାହାରକୁ ବାହାରିିବନି। ମିକ୍ସିଙ୍ଗ ହେଇଯିବ ନା ପ୍ଲସ ମାଇନାସ୍ ଜୋଡି ଦେଲେ ଜିରୋ।
ହୁଁ।
ଉଁ ବୁଝିଲ ନା ଏପଟୁ ସେ ସ୍ଵାଗନ୍ଧିତ ସୁଗନ୍ଧିତ। ଅ ବାସ୍ନା କୁ ଏପଟେ ସୁଗନ୍ଧିତ ବାସ୍ନା।
ଉଁ ହୁଁ ହୁଁ ହୁଁ।
ଓହ ମାଲୋ ଅଣ୍ଟା, ପିଠି କଣ ହେଇଗଲାଣି।
ହୁଁ ଆଉ ଖରାରେ ତମେ ଆଜି ତମ ଆଇଟମ କଣ?
ଖରାବେଳେ ବା କହିଲି ପା ଆଜି ହଉଛି ମାଂସ ଏଇ ଯୋଉ ଇଏ ଉଁ କଇଁଛ ତରକାରୀ।
ଉଁ ହୁଁ।
ମଜା ନୁହଁ ଭାଇ ସତରେ ମଦ୍ ମଜା ନୁହଁ ସତରେ ନା ମ ସେ ବଡ ପାଇ ଛୋଟ ସେ ଦିନରେ ଯେତିକି ଆମର ଲୋକ ହେଲେଣି। ଆଉ ସେ ସଜିବ ନା ଆଉ ରାତିକି ଆଉ କଣ ରାତିରେ ହାଲକା ହେଇ ତମ ରାତିରେ ଏତେ କିଏ ରାତିରେ।